ମ୍ୟାଡ଼ାମ
ହ୍ୟାଲୋ।
କେ ମାଡାମ ନମସ୍କାର।
ଆଜ୍ଞା ନମସ୍କାର ଭଲ ଅଛନ୍ତି।
ଆଜ୍ଞା ମାଡାମ ଭଲ ଅଛି ଆପଣ କେମତି?
ହଁ ମୁଁ ବି ଭଲ ଅଛି।
ଆଉ କଣ କରୁଥିଲେ ମ୍ୟାଡ଼ାମ?
ଏବେ ଆମର ସବୁ ରୋଷେଇ ବାସ ସରିଲା ବସିଥିଲୁ ଟିକେ ଆଉ।
କଣ ଖାଇଲେ ମ୍ୟାଡ଼ାମ?
ଆଜ୍ଞା।
କଣ ଖାଇଲେ?
ଏବେ ସକାଳୁ ଆମର ହେଇଥିଲା ଯେ ଚୁଡ଼ା ଟିକେ ଖାଇଥିଲୁ ଆଉ ଭାତ ରୋଷେଇ ସରିଲାଣି ଖାଇବୁ ଆଉ ଟିକେ ପରେ ଆଉ।
ହୁଁ
ଆପଣ କଣ ଖାଇଥିଲେ?
ଉଁ ଖାଇଥିଲି ଜଳଖିଆ ଟିକେ ଖାଇଥିଲି ଆଉ। ନେଇବି ଗରମ ଭାତ ଖାଇବି ଆଉ।
ଆଛା ଆଛା।
ହୁଁଁ
ଆପଣ ସମୟର ମୂଲ୍ୟ ଉପରେ ଟିକିଏ କଣ କହିବେ?
ହୁଁ
ଏ ମାଡାମ କଣ କହିବି ସମୟ ହଉଛି ଜୀବନର ଅମୂଲ୍ୟଧନ। ମାନେ ଆମେ ଆମକୁ ଭଗବାନ ଦେଇଥିବା ଗୋଟେ ସବୁଠାରୁ ଅମୂଲ୍ୟ ଉପହାର ସମୟ ହଉଛି। ନାଇଁ ନିକେ କୁହନ୍ତୁ ସେବେ ନା ନହିଁ ହ ହୁଁ ହେଲୋ ମ୍ୟାଡ଼ାମ୍। ଲୋ ହ୍ୟାଲୋ।
ହ୍ୟାଲୋ।
ତୋର ଭଏସ୍ ଶୁଭୁନି।
ହ୍ୟାଲୋ।
କେଉଁ କୁହନ୍ତୁ।
ହଁ ନାଇଁ ମୁଁ କହୁଥିଲି କି ଆପଣ ସମୟର ମୂଲ୍ୟ ଉପରେ କଣ ଜାଣିଛନ୍ତି ଟିକେ କଉ କୁହନ୍ତୁ?
ଉଁ, ସମୟର ମୂଲ୍ୟ କଥା ମୁଁ କହିଲି ଆପଣ ଶୁଣି ପାରିନାହାନ୍ତି। ଆ, ମାନେ ସମୟ ହଉଛି ଜୀବନର ଅମୂଲ୍ୟ ଧନ।
ଆଜ୍ଞା।
ଆଉ ଭଗବାନ ଦେଇଥିବା, ମାନେ ଈଶ୍ଵରଙ୍କ ଦେଇଥିବା ଗୋଟେ ଆମର ସବୁଠାରୁ ଅମୂଲ୍ୟ ଉପହାର ହେଉଛି ଆମର ସମୟ।
ଆଜ୍ଞା।
ଆଜ୍ଞା ମୁଁ ଏଇ ଯୋ ଅ, ପୃଥିବୀରେ ଏପରି କୌଣସି ମାନେ ଶକ୍ତି ନାହିଁ ଯାହା ବିତି ଯାଇଥିବା ସମୟକୁ ଫେରାଇ ଆଣିପାରିବ।
ନିଶ୍ଚୟ ହଁ ନିଶ୍ଚ ବିତି ଯାଇଥିବା ସମୟ ଫେରିବନି। ତେଣୁ ସମୟର ସଠିକ ଉପଯୋଗ କରିବା ନିହାତି ଆବଶ୍ୟକ।
ଆଜ୍ଞା ଆଜ୍ଞା ସେଥିପାଇଁ କୁହାଯାଏ ମାନେ ସମୟ ଓ ସ୍ରୋତ ମାନେ କାହାରି ପାଇଁ ଅପେକ୍ଷା କରେ ନାହିଁ।
ନା।
ମାନେ ଏବେ ଦେଖନ୍ତୁ ଯେପରିକି ମାନେ ଯୋଉ ବ୍ୟକ୍ତି ସମୟକୁ ସମ୍ମାନ କରେ ଓ ପ୍ରତ୍ୟେକ କାମ ଠିକ ସମୟରେ କରେ। ସେ ଜୀବନରେ ସଫଳତା ପାଇ ମାନେ ପାଇକି ରୁହେ। ସଫଳତା ଲାଭ କରେ ସଫଳତା ର ସହିତ ସେ ବଞ୍ଚେ। ଅନ୍ୟ ପକ୍ଷରେ ଅନ୍ୟ ପକ୍ଷରେ ଯୋଉ ଥାଆନ୍ତି ମାନେ ଅ, ଅଳସ୍ୟ ମାନେ କାମକୁ ଯିବେନି। ପଛକୁ ଘୁଞ୍ଚା ଘୁଞ୍ଚା ଦେଇ ମାନେ ଅଭ୍ୟାସ ଅନ୍ୟ ଘ- ମାନେ ଅଭ୍ୟାସ କରିବେନି ସେ ସବୁ ଜିନିଷ। ଅଳସ୍ୟ ହେବେ।
ହଁ।
ମାନେ ବିଫଳତା ଆଡକୁ ନେଇଯାଆନ୍ତି ମଣିଷ କୁ।
ହଁ।
ହୁଁ, ହୁଁ।
ଯାହା ହଉ ଆପଣଙ୍କର ବହୁତ ସୁନ୍ଦର ଅଛି। ସୁନ୍ଦର ଚିନ୍ତାଧାରା ଅଛି ଆପଣ ସମୟରୁ ମୂଲ୍ୟକୁୁ ଭଲ ଭାବରେ ବୁଝିଛନ୍ତି।
ଆଜ୍ଞା। ତେଣେ ଆମେ ସମସ୍ତେ ସମୟର ମୂଲ୍ୟ ବୁଝି ତାର ଆ, ମାନେ ତାହାର ସଦୁପଯୋଗ କରିବା ଉଚି ଆଉ ଏଇ ଯୋଉ ସମୟକୁ ସମ୍ମାନ କରିବା ହିଁ ସଫଳ ଜୀବନର ମୂଳ ମନ୍ତ୍ର ଆମର। ଜୀବନର ମୂଳ ମନ୍ତ୍ର ହୋଉଚି। ମାନେ ଆମେ ସମୟକୁ ଅ ସମ୍ମାନ ଦବା। ଶୁଣି ପାରୁଚନ୍ତି ନା ମ୍ୟାଡାମ୍। ହାଲୋ। ହାଲୋ ମ୍ୟାଡାମ୍। ହାଲୋ। ହାଲୋ। ହାଲୋ। ହାଲୋ।
ହାଲୋ।
ମ୍ୟାଡମ୍ ଶୁଭୁନି କି?
ହଁ ମତେ ଶୁ-ଶୁବୁଚି। ଆପଣଙ୍କୁ ଶୁଣା ଯାଉନି?
ନାଁ ଆପଣଙ୍କ ଭଏସ ମଝିରେ ମଝିରେ ସୁବୁନି ମତେ।
ଆଚ୍ଛା ଆଚ୍ଛା ନାଇ ମୁଁ କହୁଥିଲି କି ସମୟାନୁବର୍ତ୍ତିତ ହେବା ମଣିଷର ଗୋ ଟେ ଭଲ ଗୁଣ। କାରଣ ସମୟାନୁବର୍ତ୍ତିତ ହେବା ଦ୍ଵାରା ମଣିଷ ନିହାତି ସଫଳତା ହାସଲ କରେ।
ହୁଁ ହୁଁ।
ଆଉ ଆମେ ଯେଉଁ ସମୟକୁ ଠିକରେ ଉପଯୋଗ କରିପାରିବା। ସେଇ ସମୟଟା ଆମକୁ ସୋ ସଫଳ ଦବ ସଫଳତା ଆଣିକି ଦବ ଆଉ ଆମେ ଯଦି ସମୟକୁ ଉପଯୋଗ ନକରିବା ନଷ୍ଟ କରିବା। ଠକିବା ତାହେଲେ ସମୟ ମଧ୍ୟ ଆମକୁ ଠକିଦବ।
ଆମର ଛାତ୍ରଛାତ୍ରୀ ମାନେ ଯୋଉ ପାଠ ପଢା ଯୋଉ କରୁଚନ୍ତି ନିୟମିତ ପାଠ ପଢା କରି ସମୟକୁ ସଠିକ୍ ଭାବରେ ବ୍ୟବହାର କରିବା ଉଚିତ। ସେମାନେ ମାନେ ସଠିକ୍ ଭାବରେ ବ୍ୟବହାର କରି ଜାଣୁନାହାନ୍ତି ଏବେ।
ହଁ ଆଜିି କାଲି କା ଆଜ୍ଞା ଆଜି କାଲି ପିଲାମାନେ ସମୟକୁ ଆଉ ଠିକ୍ ରେ ଉପଯୋଗ କରୁନାହାନ୍ତି। ସେମାନେ ଅଧିକାଂଶ ସମୟ ଆମର ମୋବାଇଲରେ ଦେ ଖିବେ ଖେଳରେ ଯେବେ ସାଙ୍ଗସାଥି ଏସବୁରେ ନ କରୁଚନ୍ତି ହଁ ଆଳସ୍ୟ ତ ଗୋଟେ ଆଜ୍ଞା ଆଜ୍ଞା ଆଳସ୍ୟ ତ ସବୁଠୁ ବଡ ଅସୁବିଧା ମଣିଷ ଜୀବନରେ।
ଆଜ୍ଞା।
ଏପରିକି ଆମର ଜାପାନରେ ମଧ୍ୟ ଆଳସ୍ୟକୁ ଗୋଟିଏ ରୋଗ ଭା ବରେ ନିଅ-ନିଅନ୍ତି କିନ୍ତୁ ଆମ ଭାର ତରେ ସମସ୍ତଙ୍କର ଏଇଟା ଗୋଟେ ସାଧାରଣ ଜିନିଷ।
ହୁଁ ହୁଁ।
କାରଣ ଆମେ ଆଳସ୍ୟକୁୁ ଦୂର କରିକି ସମୟରେ ଠିକ୍ ଉପଯୋଗ କରିବା ନି
ହଁ ଆଜ୍ଞା ଏ ଯୋଉ ଆମର ସମୟାନବୁ ଏକଲା ମଣିଷକୁ ଶୃଙ୍ଖଳିତ ପରିଶ୍ରମୀ ଓ ସଫଳ କରେନା।
ଆଜ୍ଞା। ଆ କର୍ମ ଜୀବନରେ ତ ସମୟର ମୂଲ୍ୟ ବୋହୁତ ଅଛି। ଆମେ ଯଦି ସଠିକ୍ ସମୟରେ ସଠିକ୍ କର୍ମଟି ସମ୍ପାଦନ କରିବା। ତେବେ ଏ ଏ, ନିଶ୍ଚୟ ଆମେ ବହୁତ ସଫଳତା ପାଇବା, ବହୁତ ଆଗକୁ ଯିବା ଜୀବନରେ।
ନିହାତି, ଆଉ ଏଇ ଯୋଉ ଯଉମାନେ ସମୟ ନଷ୍ ଟ କରନ୍ତି, ସେମାନେ ପରେ ଅନୁତାପ କରିଥାନ୍ତି। ଅନୁତାପ କଲା ବଳେ କିଛ୍ ଠିକ କି ମ୍ୟାଡ଼ାାମ କୁହନ୍ତୁ
ହ ସେଇଆ, ପରେ ଆଉ ଅନୁତାପ କଲେ କିଛି ଲାଭ ନାହିଁ। ଯୋଉ ସମୟରେ ଯେଉଁ ଜିନିଷ ଟା କରିବା କଥା ସେଇ ଜିନିଷ ଟା ଯଦି ଠିକ ରେ ଆମେ କରିଥିବା, ତାହେଲେ ହବ ଆଉ, ପରେ ସେ ସମୟ ଟା ଗଲା ପରେ ତ ଆଉ ଆସିବନି। ଛାତ୍ରଛାତ୍ରୀ ର ଜୀବନ, ସେଇ ଜୀବନ ତ ଆଉ ଗଲା ପରେ ଫେରିବନି।
କରିବନି, ମାନେ ଜୀବନର ପ୍ରତ୍ୟେକ କ୍ଷଣକୁ ଉପଯୋଗୀ କାମରେ ଲଗେଇବା ସଫଳତା।
ତ୍ୟେକ ମୁହୂର୍ତ ଗୁରୁତଵପୂର୍ଣ୍ଣ। ଆଉ ସମୟ କୁ, ଛାତ୍ରଛାତ୍ରୀ ମାନେ ସମୟର ମୂଲ୍ୟ ଯେବ୍, ସେତେବେଳେ ବୁଝିବେ ଯେତେବେଳେ ଆମର ଅ ପରୀକ୍ଷା ସମୟରେ, ଶେଷରେ, ଦି ସେକେଣ୍ଡ ଥିବ ଲେଖିବାକୁ।
ସେ ଟାଇମ୍ ରେ, ମାନେ ସେ ସମୟରେ ଆମେ ବୁଝିପାରିବେ ଯେ ନାଇଁ ସମୟର ଭିର, ଆମର କଣ ସମୟ ଥିଲା? ଆମେ ଏମିତି କରିୁଥିଲୁ, ଖେଳ ପଟେ, ମୋବାଇଲ ଫୋନରେ ଖାଲି ରାଗ୍ ରାଉଥିଲୁ।
ସେଇ ସମୟରେ, ସେଇ ଜିନିଷ ଟା ମନେ ପଡିବ, ଅନୁତାପ ହବ ସେମାନଙ୍କୁ।
ଆ ଆଉ
ଆ ଗୋଟେ ଗୋଟେ ସେକେଣ୍ଡରେ ମଧ୍ୟ, କେତେ ଜିନିଷ ହେଇଯାଏ। ଯେମିତି ଏ, ଆମେ ଏବେ ଗୋଟେ ଜିନିଷ ଦେଖିଥିବା, ଗୋଟେ ମିନିଟ୍ ବେଳକୁ ଆସିଲା ବେଳକୁ ସେ ନଷ୍ ଟ ହେଇସାରିଥିବ, କିମ୍ବା କୌଣସି ଗୋଟେ ଦୁର୍ଘଟଣା ହେଇଯିବ ଗୋଟେ ଗୋଟେ ମିନିଟ୍ ରେ। ଆଜ୍ଞା।
ମାନେ ଏଇ ଯୋଉ ସମୟ କ ମୂଲ୍ୟ ଦଉଥିବା ବ୍ୟକ୍ତି, ସବୁବେଳେ ମାନେ ଏ ସଫଳ ରୁହନ୍ତି, ସବୁ କ୍ଷେତ୍ରରେ ସଫଳ ଲାଭ କରନ୍ତି ସେମାନେ।
ଆଜ୍ଞା, ନିଶ୍ଚୟ ଭାବେ।
ବେ ସେମାନେ ଭଲ ଫଳା ଫଳ ପାଇପାରନ୍ତି, ଆଉ ଦେଖନ୍ତୁ ଏବେ, ଚାଷୀ ଚାଷୀ କଥା। ଚାଷୀ ଠିକ ସମୟରେ ଚାଷ କଲେ, ଭଲ ଅମଳ ପ ମାନେ ଅମଳ ପାଏ। ସେହିପରି, ମାନେ ଆମେ ଆମେ ଯଦି ସେହିପରି ବ୍ୟବସାୟୀ। ଶ୍ରମିକ, ଡାକ୍ତର, ଶିକ୍ଷକ ଓ ଅନ୍ୟ ସମସ୍ତଙ୍କ ପାଇଁ। ସମୟର ମୂଲ୍ୟ, ଅତ୍ୟନ୍ତ ଅଧିକ।
ମୁ ତ ମୋର। ସୂର୍ଯ୍ୟ ଚନ୍ଦ୍ରର ଅସ୍ତ ଉଦୟ ମଧ୍ୟ ସମୟ। ଆଉ ଆମ ପୃଥିବୀର ଆବର୍। ତାନ କାଳ ମଧ୍ୟ, ସମୟ ଉପରେ ନିର୍ଭର କରୁଛେ। ଆଉ ଆମେ ତ ଛାର ମଣିଷ। ଆମେ ଆଉ ବିନା ସମୟରେ କେମିତି ବଞ୍ଚିବା? ସମୟକୁ ଉପଯୋଗ କରିକି ହିଁ ଆମେ ବଞ୍ଚିବାକୁ ପଡିବ।
ଆମ ପ୍ରତି ଆମେ ସଚେତନତା ରହିଲେ। ଆମର ନିଜ ଜୀବନ ସୁନ୍ଦର, ଶୃଙ୍ଖଳିତ, ଓ ସଫଳ ହବ।
ହଁ।
ନା କଣ କହୁଚନ୍ତି ମ୍ୟାଡ଼ାମ୍?
ଆଜ୍ଞା। ନିହାତି ଭାବରେ, ସମୟ କୁ ଆମେ ନିହାତି ଉପଯୋଗ କରିବା ଦର୍କାର୍। ଠିକ୍, ସଠିକ୍ ଉପଯୋଗ୍ କରିବା ଦର୍କାର୍।
ଆଛା।
ଆଅ ଥରେ ଯଦି ସମୟ ହାତରୁ ପଳେଇଲା, ଆଉ ସେ ଆସ୍ ବନି ଆଉ ସମୟ କାହାକୁ କେବେ ଅପେକ୍ଷା କରି କରେନି ଆମେ ସମୟ ସହିତ ଚାଲିବାକୁ ପଡ଼ିବ ସିଏ ଆଉ ଆମ ସହ ଚାଲିବନି।
ହଁ ମୁଁ କହିବା କଥା ଏୟା ଯେ ମ୍ୟାଡ଼ାମ୍ ମାନେ ସମୟ ହି ଜି ହେଇଛି ମାନେ ଆମର ହଉଛି ସମୟ ହିଁ ଆମର ଜୀବନ। ସମୟ ମାନେ ସଦୁପଯୋଗ ହିଁ ସଫଳତାର ଚାବିକାଠି ଆମର।
ନିହାତି ଭାବରେ ଆମର ମୃତ୍ୟୁ ଜନ୍ମ ଠାରୁ ମୃତ୍ୟୁ ମଧ୍ୟ ଗୋଟେ ସମୟ। ଆଉ ସେତିକି ସମୟକୁ ଆମେ ଯେପରି ଭାବରେ ବ୍ୟବହାର କରିବା ଭଲ କାର୍ଯ୍ୟରେ ସେତିକି ସମୟ ଯଦି ଆମେ ଲଗେଇବା ଠାକୁରଙ୍କୁ ସେତିକି ସମୟ ଡାକିବା ତାହେଲେ ଆମର ମଧ୍ୟ ପରବର୍ତ୍ତୀ ଜନ୍ମରେ ମଧ୍ୟ ଆମେ ଭଲ ଜନ୍ମଟି ପାଇବା। ତେଣୁ ସମୟ ମଧ୍ୟ ନିହାତି ଗୁରୁତ୍ୱପୂର୍ଣ୍ଣ।
ସମୟକୁ ସମ୍ମାନ କରି ତାହାର ସଠିକ୍ ବ୍ୟବହାର କରିବା ଆମର ଉଚିତ୍। ନା କଣ କହୁଛନ୍ତି ଆଜ୍ଞା?
ଆପଣଙ୍କ ସହିତ କଥା ହେଇକି ତ ବହୁତ୍ ଭଲ ଲାଗିଲା ମତେ। ଆପଣ ସମୟର ମୂଲ୍ୟ ଏତେ ଭଲରେ ଜାଣିଛନ୍ତି
ମତେ ବି ବହୁତ୍ ଖୁସି ଲାଗିଲା ଆପଣଙ୍କ ସହିତ କଥା ହେଇକି।
ଆଜ୍ଞା ଆଜ୍ଞା।
ମାଡାମ ନମସ୍କାର ରଖୁଚି।
ଆଜ୍ଞା ମ୍ୟାଡ଼ାମ୍ ନମସ୍କାର୍।